ହଁ ଭାଇ କୁହ ହାଲୋ। ତୁ କୋଉ ଭିତରୁ ବସିବି ସାଉଣ୍ଡୁ ଶୁଭୁନି ତମର ଟିକେ ଧବ ଧ ସବୁ ଧ ଧ ସୁବୁଛି।
ହ ନେଟୱର୍କ ଇସ୍ୟୁ ରହୁଥିବ ମୁ କହିଲି କଣ ଖବର କଣ?
ଭଲ ଆଉ। ଆଜି କଣ ଖାଇବା? ପୁଣି ଆଣିଛ ନା ଯିବ ଘରକୁ?
ନା ଭାଇ ଘରକୁ କୋଉଠି ଯାଇ ହଉଛି। ଏଇ ଯୋଉ ଖରା ହଉଛି କାଳେ ଘରକୁ ଯିବି ଯିବୁ କାଇଁ ଖାଇବୁ
ଯାଇ ହୋଉ ନି ନା? ଉହୁଁ ହୋଟେଲ ଗୋଟା କେତେ ଦୋଉଛନ୍ତି ଖାଇବା ପାଇଁ? ଖାଇବା ପା
ଏଇ ଶହେ ରୁ ଦେଢଶହ ଭିତରେ
ମିଲ ଗୋଟା ନା? ମିଲଟା ତ ଭଲ ତାପରେ ଜଣକୁ ତ ଶହେ ଟଙ୍କା ଦିନକୁ ସାରିବୁ ମାସ
ଆଇଁଷ ବାର ଯାହା ଟିକେ ଯାଉଛି ସାଧା ବାରରେ ଟିକେ ଭଲ ଲାଗୁନି ଖାଇବା ପାଇଁ ଆଉ।
ଆଇଁଷ ରୁ ସବୁ ଯ କହିଲ ଶହେ ଟଙ୍କା ନା ଶହେ ଟଙ୍କା।
ହଁ ମାନେ ମାସକୁ ତିନି ହଜାର ମାସ। ତିନି ହଜାର।
ଖାଇବା ପିଇଵା ଖାଲି ମାସ ତିନି ହଜାର ପୁଣି ଗୋଟେ ଟାଇମ। ଟା ଆରେ ସେ
ନାଇଁ ଅବଶ୍ୟ ନିଜେ ରୋଷେଇ କରି ଖାଇଲେ ବି ହବ ଯେ କିନ୍ତୁ ଏହା କଣ କହିଲ ତୁମେ ଦେଖ ତୁମେ ନିଜେ ଏଠୁ ବାହାରିବ ବାହାରିକି ଯାଇକି ପହଞ୍ଚିବ ପହଞ୍ଚିକି ରୋଷେଇ କରିବ ଖାଇବ। ଖାଇଟି ରେଷ୍ଟ ନେଇକି ଆଶିବ ସେମିତି ତ ହେଇ
ନା ନା ହବନି।
ହଁ। ହଁ ଯଦି ଘରେ ସେମିତି କଣ ଥିବେ କି କଣ କରୁଥିବେ ତୁମେ ତ ବାହର କି ସେମିତି ଆଉ କରିପାରିବ ନା ପସିବୁଲ ନୁହଁ। ଆଉ ତମର ଵନ୍ଧୁ ଫନ୍ଦୁ ରଷେଇ ଵଷେଇ କରିବେନି। ୁ
ହଁ ମୁଇ ସକାଳୁ ଉଠି ଯାଇ ଏଇ ଭିଡ଼ିଓ କରୁଛି। ଆମ ପାଳି ନାଉ
ଓ ମାନେ ହଁ ଆଜି ଦିନ ତମେ କଲ ଦିନେ ସେ
ହଁ ଦି ଜଣ ଦି ଜଣ କରିଦେଇଛୁ ଆଉ କି ସକାଳେ ବନେକି ରଖିଦେବି। ଜଣେ ସକାଳ କରିଦେବି ଏମିତି ଦି ଜଣ କରିଵାର ସକାଳ ସନ୍ଧ୍ୟା ଆଉ
ଆଚ୍ଛା ଆଉ ମୁଁ ଶୁଣିଥିଲି କଣ କ ଗୋଟେ ନୂଆ ଗାଡି ଆଣିଛ।
ହୁଁ ହଁ ହଁ ନିଶ୍ଚୟ।
ହୁଁ ହୁଁ ଗାଡ଼ି କହା ନାରେ ଅଛି ତୁମର ନାରେ ନା ଭାଇନାରେ ନା କା ନାରେ
ଏଟା ଭାଇ ହଁ ଆସିଛି ଦେଇ କିଛି ଆଉ ଆଜି କଣ ଆଣିଛ ଆଜି ଗୋଟ ଏକ୍ସଟ୍ରିମ୍ ଟେ।
ଓହୋ କେତେଭଳା ପଇଲା।
ଏ ଲକ୍ଷ ପଇଁତିରିଶ। ନା କେତେ ପଇଁତିରିଶ ନା ଚାଳିଶ ନା ପଇଁଚାଳିଶ ଏମିତି।
ଚାଳିଶ ପଇଁଚାଳିଶ ଭିତରେ ନା। ମାନେ ଧରି କି ଦେଢ ଲକ୍ଷ
ହୁଁ। ହଁ ଭାଇ ସେଇଆ ନୁଏ ଆଉ କଣ ବାଜୁ ତୁ ଗୋଟେ ଗାଡି ଟଙ୍କା ଦିଲକ୍ଷ ଭିତରେ ନହେଲା ବଳେକୁ ଗୋଟେ ଭଲ ଗାଡି ହବନି ହୁଁ। ତା ମଝିରେ ପୁଣି ଏଯୋଉ ପଟ୍ରୋଲ ରେ ଯାହା ଯେମିତି ବଢିଥିଲା ଯୋଉ ଲୋକ ହଇରାଣ ହେଇଚନ୍ତି।
ଆଉ ଏଇ ଆଜି ନା କାଲି କଣ ଗୋଟେ ରେଟ ବଢି ଦେଇ କି ଦେଢଶହ ଟଙ୍କା ଗୋଟେ ଲିଟର ନା କଣ ଏମିତି ହେଚି।
ଲିଟର ଦେଢଶହ ଟଙ୍କା ଆ।
ହଁ ଆମର ଯେ ସାର ପଢୁଥିଲେ। ଆଉ ଜଣେ ମ୍ୟାନେଜର ପଢୁଥିଲେ ଆଜି କଣ ଗୋଟେ ନୂଆ ନିଉଜଟେ ଆସିଥିଲା।
ହୁଁ ନା ମେ ବି ସେଇଟା ହବାର ଥିବ ହେଇନଥିବ ଏଁ ହେଇଥିଲେ ତ ଏତେତଳୁ ଲୋ ଉଁ ପୁରା ପାଗଳ ହେଇସାରନ୍ତେଣି।
ହଁ। ହେଲା ଆମେ ଆସିକି ପହଞ୍ଚି ଯିବୁ ଆଉ କଣ ନ।
ହଁ ହଁ ହଁ ମାନେ ମେବି ଏଇ ହବାର ଚାନ୍ସ ଥିବ କି କଣଁ ହେଇଥିବ ଡାଇରେକ୍ଟ ଏମିତି ହବନି ନା ଟଙ୍କାଟେ ଚାରି ଟଙ୍କା ଦି ଟୁଆଁ ଟା ଏମିତି ହେଇକ ବଢିବ ଅଲଗା କଥା ଏକା ଥରେ ଦେଢଶହ ଟୁଆଁ ହେଇଗ ଲୋ କଣ ମୁଣ୍ଡ ଖରାପ ହେଇଯିବ ପୁରା।
ଇଏ ହଁ ଇଏ ହେଇପାରେ କି ନୂଆ ଚାଲିଲା। କିଏ ଆମର ଆମର ଓର ଚାଲିଲା ଆମର ତମର ଓର ଚାଲିଲା। କି ସେମାନେ ସେଇଥିପାଇଁ ବଢେଇ ଦେଲେ ଆଉ ଆଉ ତୁମେ ତ କିଛି କରିପାରିବନି ଆମେ। ବାଧ୍ୟ ବାଧ୍ୟ
ତାପରେ ଦେଖ ଏମତିରେ ବି ତମେ କିଛି କରି ପାରି ମାନେ ମାନେ କଣ କହିଲ ତମ ରାଜ୍ୟରେ ମଦ ରେଟ୍ ବଢିଲା ବେଳକୁ ମଦ ରେଟ ଡବଲ ହେଲା ବେଳକୁ ମାନେ ତଥାପି ଲୋକଙ୍କର ପିଇବା ବନ୍ଦ ହଉନି ଲୋକମାନଙ୍କର ସେମିତିି ପିଇବା କଣ୍ଟିନିୟୁ ଚାଲିଛି କିଛି ପ୍ରୋବଲେମ୍ ନାହିଁ କିଛି ଇସ୍ୟୁ ନାହିଁ। ଆଉ ଏଠି ଯଦି ପେଟ୍ରୋଲ ରେଟ୍ ଟଙ୍କା ଦଶ ବଢିଗ ଲା ବେଳକୁ ଲୋକ
ଆଖି ଆସିବ ହଁ ଇଏ ଗୋଟେ କଥା। ମଦର କିଛି ଆମର ତ ଏଠି ରସ୍ୟ ଆସିଯା
କିଛି କିଛି ଅସୁବିଧା ମଝିରେ ଦେଖିଛ ନାଇଁ ଏଇ ଯୋଉ ସଫଳ ସିଗାରେଟ ଫିଗାରେଟ ଯୋଉ ମନ ଇଚ୍ଛା ସବୁ ରେଟ୍ ବିକିଲେ କୋଡ଼ିଏ ଟଙ୍କା ପଚିଶ ଟଙ୍କା ଇଁତି ଯୋଉଟା ଦଶ ଟଙ୍କା ଥିବ ସେଇଟା ପଚିଶ ଟଙ୍କା ତିରିଶ ଟଙ୍କା ଭାଇ ନେ ନେ ନେ ନହେଲେ ନାଇଁ ହୁଁ।
ହୁଁ।
ମଦରେ କିଛି କଣ ଫିଲ୍ କଣ ହୁଏ ମୁଁ ଜାଣିପାରେନି।
ଭାଇ ମୁଁ ତ କେବେ ପିନି ମୁଁ ଜାଣିବି କେମିତି? ଯିଏ ପିଇଥିବ ସେ ଜାଣିଥିବ ହଁ ଏତିକି ଖାଲି ଜାଣିଚି ହଁ ମଦ ସ୍ମେଲଟା ଯେତିକି ଫିଲ୍ କରିଚିକି ହଁ ଟେଷ୍ଟ ଅବଶ୍ୟ ଭଲ ନଥିବ ମେବି ସେ ପିଇ ସାରିଲା ପରେ ହିଁ ଲୋ କଣ ଭଲ ଲାଗୁଥିବ ଆଉ। ହେ ନିଶା ହୁଏ କଣ କିଛି ଜାଣି ପାରୁନଥିବେ କିନ୍ତୁ ଶୁଣିଛୁ କଣ ଭଗବାନ୍ ଜାଣେ। ମତେ ତ ବହୁତ ସାରା ଲୋକ କହୁଛନ୍ତି ଯେ ଯେମିତି କି ଯେ ମତେ ବହୁତ ସାରା ଲୋକ କୁହନ୍ତି ମଦ ପିଇଲା ପରେ ନିଦ ଭଲ ହୁଏ।
ନାଇଁ ତ। ଆଉ କୁହନ୍ତି କି ଜଣ କେ ପିଏ ଖୁସି ଲାଗେ
କେ ଦୁଃଖରେ ପିଇବ କେ ଖୁସିରେ ପିଇବ ଇଏ ସେ ସେ ଶୁଣ ଆକ୍ଚୁଲି ଯୋଉମାନେ ଆଡିକଟେଡ ହେଇଯାଇଥାନ୍ତି ମଦକୁ ନେଇକି ସେମାନଙ୍କୁ ମଦ ପିଇବା ପାଇଁ ଖାଲି ଗୋଟେ ବାହାନା ଦରକାର। ନା ଭାଇ ଆଜି ମନଟା ଭଲ ଲାଗୁନି ଚାଲ ଟିକେ ପିଇ ଦେବା ନା ଭାଇ ଆଜି ଟିକେ ଇ ମୁଡ ଭଲ ଅଛି ଇ ଜିନିଷ ଏମତି ଖୁସିର ଜିନିଷ ଇଏର ଜିନିଷ ଆସ ଟିକେ ପିଇ ଦେବା ଆଜ୍ଞା ମଥରେ ଏମିତି ଗୋଟେ ଲେବର ଲୋକ ସହିତ କଥା ହଉଥିଲି ମୋ ଟଲି ବାଲାଟେ
ହୁଁ।
ଚ ହେଇଥିଲା ଏଠୁ ମଦ ପିଇଛ କଣ ପାଇଁ କହିଲା ଯଦି ମୁଁ ମଦ ନ ପିଇ ପାରିବି ତାହେଲେ କଣ ତ ତାହେଲେ ରାତିରେ ନିଦ ହବନି ନା କାହିଁକି ନିଦ ହବନି କହିଲା ପରିଶ୍ରମ ବହୁତ ହଉଛି ସେ ଟଣା ଉଠା ହେଣ୍ଡା ଘୋଳା ବିନ୍ଧା। ଏ ସେ ହଉଛି। ନିଦଟା ଜମା ହବ ମାନେ ଯଦି ତମେ ଠିକ ପରିଶ୍ରମ କରିଥିବ ତାହେଲେ ତମକୁ ବେଶୀ ଥକା ଥକା ଲାଗିବ ତମକୁ ବେଶୀ ନିଦ ଲାଗିବ ନୁହେଁ କି ଆମେ ଯେତେବେଳେ ଅଧିକ ପରିଶ୍ରମ କଣ ତାଙ୍କର ତାପରେ କଣ ବିଛଣା ଉପରେ ପଡ଼ିଯାଇ ତାକୁ ନିଦ ହେଇଯାଏନି।
ହୁଁ।
କିନ୍ତୁ ଏମାନଙ୍କ କହିବା କଥା କି କଣ ନା ପରିଶ୍ରମ ହଉଛି ଆଉ ମଦ ଟିକେ ନ ପିଲେ ନିଦା ହବ ନି ଓଲଟା କଥା କେମିତି ହବ?
ଖାଲି ବାହାନା ନହଲେ କିଛି ନୁହଁ ଭାଇ।
ଓହୋ ବୁଝିପାଇଲି। କାଇଁ ଭଲ ଆଉ ଘର ଆଡେ ଯ ଯିବାର ଦ ଲାଗି ଯାଏନି।
ହୁଁ ଆଉ ତମ ଦଉ କଣ କଣ ବାହାଘର ଫାହାଘର। ପ୍ରସ୍ତାବ ଠିକ୍ ଠାକ ଅଛି ନା କଣ?
ହବ କହୁଛନ୍ତି ତ ଆଉ।
କେମ ଭାଇ ର। ମୁଁ ଜାଣିନି।
ସଭା ବଡ।
ଆଉ ମୁଁ ଜାଣିନି କିଏ ମତେ ମତେ କୋଡ଼ି କୋଡିଏ ଏକୋଇଶି ପାଖାପଖି ନା।
ଏକୋଇଶି ମଝିଆ ଭାଇଁକି ମିନିମମ ସେଇ ତେଇଶି ଚବିଶ ଭଳିଆ ହେଇଥିବ।
ବାଇଶି ତେଇଶ।
ବାଇସି ତେଇଶୀ। ବାଇଶ ତେଇଶ ମାନେ ଯାହା ହେଲେ ବି ଇଏ ବି ସେ ସେଇ ବର୍ଷ ଦି ବର୍ଷ ବ ଜମା ପଚିଶ ଛବିଶ ଖଣ୍ଡେ ହେଇଥିବ। ହୁଁ ଵଲି ପଚିଶ ଛଵିଶ ହେଇଥିଵନା ଅଲରେଡି ବାହାଘର ଏଜ ହେଇଗଲାଣି ଆଉ ବର୍ଷେ ଦି ବର୍ଷ ଭିତରେ କରିଦବା କଥା।
ହଁ ଅ ଭାଇ ତମର କେତେ ବୟସ ହବ ସତେଇଶ ନା?
ହୁଁ ଆକ୍ଚୁଆଲି କିନ୍ତୁ ସବୁଠୁ ବାହାଘରର ସବୁଠାରୁ ବେଷ୍ଟ ଏଜ୍ ହଉଛି ଚବିଶ କି ପଚିଶ ନହେଲେ ପରେ ବହୁତ ହଇରାଣ ହବ କଣ ପାଇଁ କହିଲ। ଗୋଟେ ଗାଲ୍
ହଁ
ମୁଁ କେତେ ଏବେ ଏଜ୍
ଏକୋଇଶି ଏକୋଇଶି ଯ କୋଡିଏ ପ୍ଲସ ହ
କୋଡିଏ ପ୍ଲସ ଯଦୁ ତୁମେ ସବେଠୁ କଣ୍ଟିନ୍ୟୁ ପାଠ ପଢା କରିଥାନ୍ତ ତାହଲେ ତମର ଏବେ କଣ ପାଠପଢା ସରିଥାନ୍ତା କି?
ନା
ଆହୁରି ପଢ଼ିଥାନ୍ତ? ମିନିମମ୍ ପଚିଶି ବର୍ଷ ପରେ ଯାଇକି ତମର ପାଠ ପଢା ସରିଥାନ୍ତା ତା ତାପରେ ତମେ ଚାକିରି କରିଥାନ୍ତ ହେଲା।
ହଁ
ହବ ତୁମେ ଯଦି ତିରିଶ ବର୍ଷର ବାହା ହେଲ ତାହେଲେ ତମର ମିନିମମ୍ ବାହାଘରର ଦେଢ଼ ବର୍ଷ ଦୁଇ ବର୍ଷ ପରେ ତମର ଗୋଟେ ଛୁଆ ପିଲା କଣ ହବ ତ ହବ ଯଉ ତୁମକୁ ଯେତେବେଳେ ବତିଶ ତେତିଶ ସେ ସେଇ ତ ସେତିକ ବେଳେ ତମ ଛୁଆକୁ ତମ ଛୁଆ ହେଲା ହେଲା ସେ ଛୁଆର ପାଠ ପଢା ଚାଲିବ ପଚିଶ ବର୍ଷ ଖଜ ତାମାନେ ସେତେବେଳକୁ ତୁମ କେତେ ହେଇଯିବଣି ହଁ
ମୁ ତଣ ମଜ ହଁ।
ଚଉବନ ପଞ୍ଚାବନ ହେଇଯିବଣି। ତମ ଚଉବନ ପଞ୍ଚାବନ ବୟସ ପରେ ତମ ଛୁଆ ଯାଇକି ଚାକିରି ବାକିରି କରିବେ ତା ସେ ଯାଇକି ଘର ପୋଷିବେ ତାପରେ ତୁମେ ଯାଇକି ସେ ଦାୟିତ୍ଵରୁ ଓହୋରିବ ଆଜିିକାଲି ପା ଜୀବନକୁ ଭରଷା ନାହିଁ ଚାଳିଶ ପଇ ଚାଳିଶ ବର୍ଷରେ ହାର୍ଟ ଚୋକ୍ ହେଇଯାଉଛି। ଭାବନି ଦେଖୀ ତମ ସହିତ ସେମିତି କିଛି ଗୋଟେ ହେଇଗଲା। ତମର ଯଦି ଚାଳିଶ ପାଇଞ୍ଚାଳିଶି ବର୍ଷରେ ହିଁ ତମର କିଛି ହେଇଯାଉଛି ତ ଦେଖିଲା ବେଳକୁ ସେତେବେଳେ କେତେ ହେଇଥିବ ସେଇ ଥର ଉଣେଇଶ କି କୋଡ଼ିଏ ହେଇଥିବ କୋଡ଼ିଏ ବର୍ଷର ଛୁଆ ତା ପାଠ ପଢ଼ିବ ନା ଚାକିରି କରିକି ତମେ ଘରେ ବସିବ
ହୁଁ ଇଏ ଗୋଟେ କଥା ହଁ ସତ କଥା।
ବୁଝିପାରିଲ ନା।
ହଁ।
ତୁମେ ଗଲା ପରେ ତୁମ ଘର ଲୋକ ଯୁ ବଲ। ଅ
ନା ତୁମସ୍ତେ ଘରେ। ଚଳେଇ ପାରୁଥିବା ନା ତମେ ତମ ଛୁଆକୁ ପା ପାଠ ପଢେଇକି ଗୋଟେ ଭଲ ମଣିଷ କରିପାରୁଥିବ। ହଁ ଏଇଟା କିନ୍ତୁ ଗୋଟେ ଜିନିଷ ଯେ ଯଦି ତୁମେ କିଛି ସେଭିଙ୍ଗସ କରିଥିବ। ତାହେଲେ ହଁ ସେ ପଇସା ସେ ଚଳି ଯାଇ ପାରନ୍ତି କିନ୍ତୁ କେତେ ଦିନ? ତୁମେ ତ ପୁରା କୋଟି କୋଟି ଟଙ୍କାର ହେଇ ନଥିବ ନା ଯେ ସେ ଆଖି ମୁଜିକି ପୁରା ଚଳୁଥିବ ଖାଉଥିବ ପିଉଥିବ ଉଡଉଥିବ ପଇସା ସରୁ ନଥିବ। ବୁଝିପାରି ଲକି।
ହଁ ହଁ।
ଯାହାର ଯେତେବେଳେ ହବର ଥିବ। ଏ କଣ ଯେତେ ଜଲିବା ବାହା ହେଇଯିବ ସେତେ ଭଲ।
ପର୍ଟିକୁଲାର ଯୋଉଟା ବେଷ୍ଟ ଏଜ ହଉଛି ସେଟା ହଉଛି ସେଇ ସତେଇଶ ଅଠେଇଶ। ତିରିଶ ସେପଟକୁ ଡିଆହେଲା। ଆଉ କଣ କାମ ଫାମ କରିୁଥିଲ ବୋଧେ?
ହଁ ଏଇନା ଫାଙ୍କ କାମଟି ସରିଯାଇଥିଲା ଆସିକି ବସିଥିଲି।
ହଉ ଆଉ ତମେ ଯାଅ ନହେଲେ ଦେଖିବା ପଛରେ କଥା ହବା ଆଉ ହଉ ହଁ ରଖିଲି।
ହଁ